ଶୁଣି ପାରୁଛନ୍ତି?
ଆଜ୍ଞା କୁହନ୍ତୁ?
ହଁ କିଏ ଆ ଆଜ୍ଞା, ଆଉ କଣ କରୁଛନ୍ତି?
ଏଇଠି ବୁଲୁଛି ଆଉ, ଆପଣ କଣ କରୁଛନ୍ତି?
ଏଇ ମୋ ରୁମ କୁ ପଳେଇ ଆସିଥିଲି ଆଉ, ଆପଣଙ୍କୁ ମୁଁ ଦେଖିନି ଆପଣ ଲଗେଇ ଦେଇଛନ୍ତି କଲ ଆଉ। ହ
ଆଜ୍ଞା
ହଁ ଅନେଇଲା ବେଳକୁ ଦେଖିଲା ବେଳକୁ ଲାଇଟ ଜଳୁଛି ଅନେକ ଆଉ କଥା ହେଇଯିବା ରୁମ ରେ ଶୁଭୁଛି ମୋ କ ଥା ତମକୁ। ହଁ ହଁ।
ନାଇଁ।
ହଁ।
ଆଜ୍ଞା ଆଉ କଣ ଖାଇସାରିଲେଣି ନା ଖାଇନାହାନ୍ତି।
ନାଇଁ ଖାଇନି ପୁଅକୁ ଖୁଆଇଦେବି ବୋଲି ବୋଉଙ୍କୁ ହଇରାଣ କରୁଛି ପୁଅ ହେଲା।
ଆଜ୍ଞା।
ହଁ ହଁ ହଇରାଣ କରୁଛି ଛାଡୁନି ତ। ହଁ ବାଦାମବରା ଆରସା ପିଠା ଏଗୁରା ସବୁ ଖାଇଛନ୍ତି।
ହଁ ଆରସା ପିଠା ତ ମତେ ବହୁତ ଭଲ ଲାଗେ, ମା ତିଆରି କରନ୍ତି ମାଆଙ୍କ ହାତ ମାନେ ହାତ ରନ୍ଧା ଟା ବହୁତ ଭଲ ଲାଗେ, ଆଉ ତ ଜାଣିଥିବେ ମା ଯୋଉ ଜିନିଷଟି କରିଦେଲେ ବହୁତ ଭଲ ଲାଗେ ସେଇଟା ଖାଇବା ପାଇଁ। ମା ଙ୍କ ହାତ ରନ୍ଧା, ଆଜ୍ଞା।
ହୁଁ।
ଆପଣଙ୍କୁ ବି ମାଆଙ୍କ ହାତ ରନ୍ଧା ବହୁତ ଭଲ ଲାଗୁଥିବ।
ଓ ହୋ ଆଉ ବୋଉ ହେରିକା କଣ କରୁଛନ୍ତି?
ହଁ ଏଇଠି ସମସ୍ତେ ଖାଉଛନ୍ତି।
ହଁ ମୁଁ ଭାବିଥିଲି ହଁ ଟିକେ ଛାଡ଼ି କଲ୍ କରିବି ବୋଲି ଝିଅ କତିକି, ଆଉ ଦେଖ ତୁ ଝିଅ ଯାହା ହଉ ଆଗୁଆ ଲଗେଇ ଦେଇଛ।
ଆଜ୍ଞା।
ହଁ। ସେଇ କହ ହଁ ଆଉ ହଁ ଖିଆ ପିଆ ସବୁ ହେଇନି?
ନାଇଁ ଖାଇନୁ ଏବେ ସମସ୍ତେ ଖାଉଛନ୍ତି ବାପା ଖାଉଛନ୍ତି।
ହୁଁ।
ବାପା ଖାଇସାରିଲା ପରେ ଆମେ ଖାଇବୁ ଆଉ।
ହୁଁ ହୁଁ ଆଉ ବୋଉଙ୍କ ଦେହ ପା ସବୁ ଭଲ ଅଛି?
ଆଜ୍ଞା ଭଲ ଅଛି, ସମସ୍ତଙ୍କ ଦେହ ଭଲ ଅଛି। ଆଉ ଆପଣଙ୍କ ଦେହ ଭଲ ଅଛି ତ?
ହଁ ହଁ ଭଲ ଅଛି, ସମସ୍ତଙ୍କ ଦେହ ଭଲ ଅଛି।
ଆଜ୍ଞା, ଆପଣ ଆଉ ନନା କଣ ଚାଷ କାମ କରନ୍ତି ବୋଧେ?
ଆଜ୍ଞା।
ହୁଁ।
ଆଜ୍ଞା।
ହଁ ଆଉ ମସା ଫସା ହଉଛନ୍ତିି ନୁହଁ ଏଇନା ତ ବର୍ଷ ବର୍ଷା ଜୋର ହଉଛି ଆଉ।
ହଉଛି ଏ ଯୋଉ ପାଣି ନାଳରେ ସବୁ ପାଣି ଜମି ଯାଉଛି ନାସ୍ନା ହଉଛି ଏ ଯୋଉ କାଦୁଅରେ, ମଶା ମା ଛି ଏବେ ବହୁତ ହଉଛନ୍ତି ଆ ମୁଁ ଜାଣିଥିବେ ମ ମଶା ଏଇ ଯୋଉ ମଶା କାମୁଡିଲେ ଆମକୁ ଜର ବି ହେଇପାରେ, ଅ ରାତିରେ ସେଥିପାଇଁ ଆମେ ମସୁରୀ, ମସୁରୀ, ମସୁରୀ ବାନ୍ଧିକି ଶୋ ଶୋଉଛୁ, ଆପଣ ମସୁରୀ ବାନ୍ଧିକି ଶୋଉଛନ୍ତି ତ?
ହଁ ହଁ ମସୁରୀ ବାନ୍ଧିକି ଶୋଉଚୁ କାଇଁ ନା ଆମର ଛୋଟ ଛୁଆଟେ। ତାକୁ ମଶା କାମୁଡିଲେ ସେ ଶୋଇପାରିବନି, ହଁ।
ଆଜ୍ଞା।
ସେଥିପାଇଁ ମସୁରୀ ବାନ୍ଧିକି ଆମ ସୋଉଛୁ। ଆଖି ଖୋଲିଲା ବେଳକୁ ବେଶୀ କଣ କହିଲେ ଗରମ ହଉଛି ଆଣି ମଶା ହେଇଯନ ପୁଅ ଶୋଇପାରୁନି। କାନ୍ଦୁଛି। ହଁ ବଞ୍ଚି ବିଞ୍ଚି ବୋଲି କହୁଛି, ହ ହୁଁ।
ଆଉ ଆପଣ କଣ ରୋଷେଇ କରିଚନ୍ତି?
ମୁଁ ରୋଷେଇ ଆମର ହେଇଚି ଏବେ ଭାତ ହେଇଚି ଡାଲି ହେଇଚି ହଁ ଆ ଆମର ହଉଚି କଲରା ଆଳୁ ଭଜା ହେଇଚି ପାମ୍ପଡ ଛଣା ହେଇ ଚି ବଢି ଚୁରା ହେଇଚି ଆଉ
ଆଜ୍ଞା।
ହୁଁ ଆପ୍ ଆପଣ କେବେ ଘରେ ଆମ୍ବରେ ଖଟା ବନେଇଚନ୍ତି?
ହଁ ହଁ ଘରେ କରଚେ ଆମ୍ବ କଞ୍ଚା ଆମ୍ବରେ।
ଆଜ୍ଞା ଆଜ୍ଞା ଆପଣ ଜାଣିଥିବେ କଞ୍ଚା ଆମ୍ବରେ ଆମ୍ବସଢା ହୁଏ ବୋଲି।
ହଁ ହଁ।
ଆଜ୍ଞା ମୁଁ ମାମ୍ ମାମୁଙ୍କ ଝିଅ ମାନେ ଭଉଣୀ ଭଉଣୀ ଜଣେ ଆମ୍ବ ସଢା କରିଥିଲେ। ମୁଁ ଯାଇଥିଲି ମାମୁଁ ଘରକୁ ସେ ଆଣିଥିଲେ। ମୁଁ ଆଣି ମୁଁ ମୁଁ ତାଙ୍କ ପାଖୁରୁ ଆଣିଥିଲି ମତେ ବୋହୁତ ଭଲ ଲାଗିଥିଲା ଆଉ ମୁଁ ତାଙ୍କୁ ନିଆତି କହିବି ମତେ ଆର ବର୍ଷୁକୁ ପୁଣି ଆମ୍ବସଡା ନିହାତି ତିଆରି କରିକି ମତେ ଦେବେ। ଆଉ ସେ କେମିତି ତିଆରି କରିଥିଲେ ମତେ ବି କହିବେ ଟିକେ। ଆଜ୍ଞା।
ହୁଁ ହୁଁ ଆମ୍ବ ଆମର ଆମ୍ବ ପାଚିଲା ଆମ୍ବ ସବୁ ଚି ପି କିନା ଛାଣି ଦେଇଥିଲେ। ଛାଣି ଦେଇକି ଆମର କଢେଇ ହଉ କିଛି ବ ବାସନେରେ ଚୁଲି ହଉ ତ ଗ୍ୟାସ ହଉ ତାକୁ ଆମର ଉଁ ସିଜେଇକି ପିଠଉ ଜନ୍ତ୍ ତନ୍ତି ସେନ୍ତି ପୁରା ପାଣି ମାରିଦେବେ ତାଧେରେ ଜିରା ଲଙ୍କା ଗୁଣ୍ଡା ଆଉ ଲୁଣ ଚିନି ଟିକେ ଆଉ ତେଲ ଟିକେ ପକେଇଦେବେ। ଆଉ ପତର ହଉ ତ ଜରି ହଉ ତେଲ ଟିକେ ମାରିଦେବେ ମାରିକି ତାକୁ ଖରାରେ ଶୁକେଇଦେବେ ଘାଣ୍ଟି ଦେଇକି ଦୁଇ ତିନ ଦିନ ଶୁକେଇ ଦେଲା ପରେ ପ୍ରସ୍ତୁତ ହେଇଯିବ ଆମ୍ବସଡା।
ଆଜ୍ଞା ମାନେ ଆମ୍ବସଡାଟା ଖାଇଆ ପାଇଁ ବୋଉତ ଭଲ ଲାଗେ ନା। ବୋହୁତ ସୁଆଦିଆ ବି ମଧ୍ୟ। ଆଜ୍ଞା।
ଆଶା
ଆଜ୍ଞା ଆପଣ
ସେ କାମିନିରେ ସେ ବି ଭଲ ଲାଗେ। ମୋ ବୋହୂଟେ ଭଲ ଲାଗ କଣ ଟିକେ ଥିଲା। ହଁ ମତେ ସବୁଠାରୁ
ଆଜ୍ଞା ଆପଣ କେବେ ଜଲିପି ଖାଇଚନ୍ତି? ଆଜ୍ଞା ଆପଣ କେବେ ଜଲପି ଖାଇଚନ୍ତି? ଆଜ୍ଞା କେବେ ବନେଇଚନ୍ତି?
ନା ମୁଁ କେବେ ବନେଇ ନାହିଁ।
ଆଜ୍ଞା। ଜଲପିଟା ବୋହୁତ ଭଲ ଲାଗେ ଜଲପିଟା ଯଦି ଗରମ ଗରମ ଥିବ ଖାଇବା ପାଇଁ ବୋହୁତ ଭଲ ଲାଗେ।
ହୁଁ ହୁଁ ମୁସୁ ମୁସୁ ଲାଗେ।
ଆଜ୍ଞା। ଆଜ୍ଞା।
ଆଜ୍ଞା ଆପଣଙ୍କର ବୋଧେ ବୋହୁତ କୁନ୍ ଛୋଟ ପୁଅଟିଏ ଅଛି।
ହଁ ଗୋଟେ ଅଛି, ବହୁତ ଦୁଷ୍ଟାମି କରୁଛି। ଆଉ ମତେ ଏବେ ଧରିଛି ସେ ଖାଉଛି ହାମୁ, ହଁ ମୁଁ ତ ଛାଡୁନାହିଁ, ତା ମାଆକୁ ହଇରାଣ କରୁଥିଲା ମତେ ଯେମତି ଦେଖିଦେଲା
ତ ଆଉ ବୋଉ କତିକି ଯିବି ଆମ ପୁଆଣ ଆମ ମୋ କତରେ ଛାଡି ଦେଇ ଯାଇଛନ୍ତି, ତ ମୋ କରେ ଏଠି ତାର ଖାଦ୍ୟ ଖାଉଛି
ଆଜ୍ଞା।
ଲଙ୍ଗୁ ବିି ହେଇଛି। ଜମା ଡ୍ରେସ ପିନ୍ଧୁନାହାନ୍ତି ହଁ ଭଲ ଅଛେ, ଦି ତିନି ଦିନ ହେଲା, ଜ୍ୱର ହେଇଯାଇଥିଲା। ମେଡିିକାଲ ଯାଇ ମେଡିସିନ ଖାଇ। ଏବେ ଟିକେ ଜର କମିଛି।
ଓହୋ
ହଉ। କଣ?
ଯ ଆଉ ଭଗବାନଙ୍କ ଦୟାରୁ ସମସ୍ତେ ଭଲରେ ଥାଆନ୍ତୁ।
ଆଜ୍ଞା।
କହିଲି ଯେ, ଭଗବାନଙ୍କ ଦୟାରୁ ସମସ୍ତେ ଭଲରେ ଥାନ୍ତୁ।
ହୁଁ ହୁଁ। ଆଉ ସବୁ କଣ ଘରେ କରୁଛନ୍ତି?
ଆଜ୍ଞା। ଆଉ। ଆପଣ ଆପଣ ଫୁଲ ଗଛ ଲଗେଇଛନ୍ତି?
ଆଜ୍ଞା।
କହିଲି ଯେ ଆପଣ ଫୁଲ ଗଛ ଲଗେଇଛନ୍ତି?
ହଁ ଫୁଲ ଗଛ ଲଗେଇଛି ଗେଣ୍ଡୁ ତଳି ପକେଇଛି। ତାପରୋ ଯୋଉ ଆମର ହର ହର ହରୁଆ ତଳି ପଗେଇଛି। ସବୁ ଛୋଟ ଛୋଟ ଚି ଏବେ ବର୍ଷା ହଉଛି ପଚିଯିବେ। ପଚିଯିବ କାଳେ ଲଗା ହେଇନି। ହଁ ହଁ ଆଉ ବର୍ଷା ଛାଡିଲେ ଆମେ ଲଗେଇବୁ। ଅଛ ଆଉ ହଁ ଆମର ସବୁ
ହଁ ଆମ କୁସୁମ ଗଣ୍ଡୁ, ଆମର ତ ହାଟ, ଆମର ହାଟ ଗଛ ହୁଏ। ଆଉ ପନିପରିବା ଠାରୁ ଗଛ ବଛ ଠାରୁ ତଳି ସବୁ ବିରି ହୁଏ। ଆମ ବାପା ହା ଟୁକୁ ନେଇକି, ସବୁ ତୋଳି ଆଉ ଗେଣ୍ଡୁ ତଳି ଆଉ ହ ସବୁ ତଳି ନେଇକି ଲଗେଇବେ। ହଁ। ସବୁ ଲଗେଇବ ଲଗଉଛୁ ଆଉ ବିକ୍ରି ବି ହଉଚି। ସବୁ ହୁଁ ହୁଁ।
ଆପଣ ଙ୍କ ଗାଁ କୁ ସବୁ କୋଉ କୋଉ ବେପାରୀ ସବୁ ଆସନ୍ତି?
ହଁ ହଁ ପନିପରିବା ବେପାରି ଆସନ୍ତି। ଆଉ ଆମର ଧୂପ ହରିକ ଆ ଗୋଟେ ଏବେ ନୂଆ ଗାଡି ଆସଛି ଅଟର, ଆଉ ସେ ଘରେ ଘରେ ଦେଇ ଯାଉଛି। ସବୁ ପ୍ରକାର ଦେଇ ଆଉ। ଆସନ୍ତି, ପିଆଜ ଆଉ ରସୁଣହାରି ଆସନ୍ତି, ଆଉ ଆମର ମୁଢି। ହଁ ଯିଏ ଯାହା ରଖି ପାଇଲା ସିମେଇ ହେରିକା ସବୁ ପାରେ ହଁ। ଆଉ ଆମର ଝାମ୍ପ, କୁଲା, ଛାଞ୍ଚୁଣୀ ଏସବୁ ଆଉ ହରେକ ମାଲ ଆମର ରହିବ ପାଞ୍ଚ ଟଙ୍କିର ସବୁ ଆସୁଚି। ନହେଲେ ଛୁଟି ଦେଇକିନା ସବୁ ବାସନକୁସନ ରଖୁଚନ୍ତି ଲୋକୋମାନେ ସେଗୁରା ବି ଆସୁଚି। ବୋହୁତ ସାରା ଆସୁଚି ହଁ ହଁ ହୋଉ
ଆପଣଙ୍କ ଗାଁକୁ ମାନେ ସବୁ ପ୍ରକାରର ବେପାରୀ ମାନେ ଆସନ୍ତି।
ହୁଁ ହୁଁ।
ଆଜ୍ଞା।
ଆଉ ଆପଣ ତାହେଲେ ଖାଇନାହାନ୍ତି ନାଇଁ?
ଉଁ ନାଁ ନାଁ ମୁଁ ଖାଇନି ଯାଉଚି ପୁଅ ଖୋଇଦେବି ଖୋଇଦେଇକି ଯାଇକି ଖାଇବି ଆ ପୁଅ ଟିକେ କଣ ଏଣୁ କଣ ଟିକେ ଖାଇଥିଲା ଅଁ ଚା ଯୋଉ ଆମର ଛଣାଛୁଣି କଣ ଟିକେ ହେଇଥିଲା ସନ୍ଧ୍ୟାବେଳେ ଖାଇଥିଲେ ଖାଇନାହାନ୍ତି କେହି। ହଁ ହଁ ହଁ ଖାଦ୍ୟ ଖାଇଲା ପରେ ହେଁ ଯାଉ କରିବି ତାପରେ ଆଜି ମୁଁ ବି ବି ଖରାବୋଳେ ଗଡ ପଡ ହେଇନି ମଧ୍ୟାହ୍ନରେ। ଆଖି ଟିକେ ଲାଗି ଯାଉଚି ମୋରୋ ହଁ ଥଣ୍ଡା ଟିକେ ଏଇନା ଥଣ୍ଡା ପାଗ। ଥଣ୍ଡା ବି ଦର୍
ଥଣ୍ଡା ପାଗ ଏବେ ତ ଖାଲି ନିଦ ବି ଲାଗୁଥୁବ?
ହୁଁ।
ଆଜ୍ଞା ଠିକ୍ ଅଛି ଆପଣ ଯାଆନ୍ତୁ ପୁଅଙ୍କୁ ଖୋଇଦିଅନ୍ତୁ। ଆଜ୍ଞା। ଠିକ ଅଛି ଆପଣ ରଖୁଛି ଆଉ କେବେ ଆପଣ ଣଙ୍କୁ କଲ୍ କରିକି କଥା ହବା।